ହାଲୋ ହଁ ନମସ୍କାରେ ଆଜ୍ଞା।
ନମସ୍କାରେ ନମସ୍କାରେ ମୋ ଭଏସେ୍ ଆସୁଚି ତ? ଭଏସେ୍ ଆସୁନେହିଁ ଗ୍ଲିଚି ହୋଉଚି।
ଆଙ୍କ କଥା ଶୁଣା ଯାଉଚି ମୋ କଥା ଶୁଣାଗଲା?
ହଁ। କୁହନ୍ତୁ କଣ କରୁଚନ୍ତି ଆପଣ?
ତ ଆପଣଙ୍କୁ ଭଲ ତ ଏବେ ଭଲ ଶୁଣା ଆପଣ
ମୁଁ ଛାତ ଉପରେ ଭ୍ରମଣ କରୁଛି।
ଆଜ୍ଞା ଆଜ୍ଞା ମୁଁ ଭାବୁଚି ଛାତଟି ଯେହେତୁ ପାଣି ହେଇଯାଇଛି। ତ ମୋର ଆଉ ଏବେ ଇଚ୍ଛା ହୋଉନାହିଁ ଛାତ ଉପରକୁ ଗମନ କରିବା ପାଇଁ।
ହଁ ହଁ ହଁ ହଁ ବର୍ଷା ହଉଛି ଯେହେତୁ ଆପଣଙ୍କ ଆଡେ ବର୍ଷା ହଉଛି। ଆମ ଆଡେ ବର୍ଷା ହେଉନାହିଁ।
ଆଜ୍ଞା ଆଜ୍ଞା, ଆମ ଆଡେ ବର୍ଷା ହେଉନାଁହି ଏବେ, ଏବେ ପୁରା ଆକାଶ ଫାଙ୍କ କା ଅଛି, କିନ୍ତୁ ଟିକେ ଉଆ ତ ମେଘାଚ୍ଛନ୍ନ ବାଦଳ ରହିଅଛି। ତେଣୁ କେଉଁ ସମୟରେ କିଛି ବି ହେଇପାରେ। ଯେ ସେଟା କହି ହେବ ନାହିଁ।
ହୁଁ। ତାହେଲେ ଆପଣ ମଧ୍ୟାହ୍ନ ଭୋଜନରେ କଣ
ଏବେ ଆପଣଙ୍କର କଥା ଶୁଭାଗଲା ନାହିଁ।
ହାଲୋ ହାଲୋ।
ହଁ ହଁ।
ହଁ ତ ମୁଁ କହୁଥିଲି କି ଆପଣ ମଧ୍ୟାହ୍ନ ଭୋଜନରେ କଣ ଗ୍ରହଣ କରିଛନ୍ତି?
ଭୋଜନରେ ଗ୍ରହଣ କରିଛି ଭାତ, ଡାଲି, ଡାଲମା ହଉ ହଉଛି ଭଜା। ଆପଣ?
ଆଛା୍। ମୁଁ ତ ଛତୁ ତକାରୀ। ଦହି ବାଇଗଣ, ଆମ୍ବ, ପାମ୍ପଡ, ସାଲାଡ଼, ଶାଗ।
ଆଜ୍ଞା। ଆଜି କଣ ଆପଣ ଡାଲି ଖାଇନାହାନ୍ତି?
ମୁଁ ଖାଇନିି, କିନ୍ତୁ ଡାଲି ହେଇଥିଲା ବାକି ମୁଁ ଖାଇିନି। କୁହନ୍ତୁ କୁହନ୍ତୁ। ହାଲୋ। ଭୟସ ଆସୁନି। ହଁ ହଁ ହଁ ଶୁଭିଲା ଶୁଭିଲା।
ମୁଁ କହିଲି ଆଜି ଆପଣ, ଆଜି ଆପଣ କଣ ପାଇଁ ଉ ଖାଲି ଭାତ ଚୋବେଲେ, ଡାଲି କଣ ପାଇଁ ଖାଇଲେ ନାହିଁ?
ସବୁବେଳେ ଡାଲି ଖାଇ ଖାଇ ମତେ ଲାଗୁଛି କି ମୁଁ ଆଉ କିଛି ଦିନ ପରେ ଡାଲି ହେଇଯିବି, ସୋ ମୁଁ ଆଜି ଡାଲି ଖାଇ ନାହିଁ।
ଡାଲିଆ ହେଇଯିବେ। ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କ ଘରେ କୋଉ ଡାଲି ହେଇଥିଲା ମସୁରୀ ଡାଲ ନା କୋଉ ଡାଲି? ମୁଗଡ଼ାଲ? ଆଜ୍ଞା ଆଜ୍ଞା ଆଜ୍ଞା। ହରଡ଼ ଡାଲି ବୋଧେ ଏଇଟା ହଉଛି କ୍ଲାସିକ୍ ଡାଲି ବୋ
ହଁ। ଡାଲି ମାନଙ୍କ ଭିତ
ଯୋଉଟା କି ସବୁଦିନ ହୁଏ। ଆଜ୍ଞା ଆଜ୍ଞା। ଯୋଉଟା କି ସବୁ ନିତି ଦିନରେ ବ୍ୟବହାର କରାଯାଏ।
ଆଜ୍ଞା ଆଜ୍ଞା ଆଜ୍ଞା। ମୁଁ ସେଇ ନାଁ ଟା ଜାଣିିନଥିଲି। ମୁଁ ଖାଲି ଜାଣିଛି ହରଡ, ମୁଗ ଆଉ ତା ନା କଣ? ହରଡ ହରଡ ସରି ମସୁର ହଁ ମସୁର। ଠିକ୍ କଥା କହିଲେ। ଆ ମସୁର ଡାଲି ଖାଇଲେ ପେଟ ଖରାପ ହେଇଯାଏ।
ନା ଳେ- ନାହିଁ ମୁଁ ଯୋଉ ଡାଲି ମୁଁ ଯୋଉ ବି ଡାଲି ଖାଇଲେ ମୋର କିଛି ହୁଏନି।
ଆନ୍- ଆପ- ଆଜ୍ଞା ଏବେ ଆପଣ ଯୋଉ କହିଦେଲେନି ୟା ପରଠୁ ଦେଖନ୍ତୁ ହ
ଆଚ୍ଛା ଆଚ୍ଛା ହଉ ଦେଖିବା।
ସେ ଆଜ୍ଞା ସେଇଥି କୁହନ୍ତି କିଛି କହିବା କଥା ନୁହଁ, କିନ୍ତୁ କହିଦେଲେ ଦେଖିବେ ଆପଣ କହିବେ କି
ହଁ
ମୋର ଏଗୁଡା ଖାଇଲେ କିଛି ହବନି। ତାପରେ ସେଇ କ ଥା ଆପଣଙ୍କ ଉଁ, ସହିତ ହବ ଦେଖିବେ। ତ ସେଥିପାଇଁ ଟିକେ ସତର୍କ ଆଉ ସାବଧାନ ସହିତ ରୁହ
ହଁ, ହଁ, ହଁ ନିଶ୍ଚ ଚିନ୍ତ। ଆଉ ଆପଣ ଆଜି ଆପଣଙ୍କ ମହାବିଦ୍ୟାଳୟ କୁ ଯାଇଥିଲେ ନା ନାଇଁ?
ଯାଇନାହିଁ ଆପଣଙ୍କୁ ମୁଁ କାଲି କହୁଲି କି ମୁଁ ଆ, ଆମର ଜଣେ ଅଧ୍ୟାପକଙ୍କ ସହିତ ଦେଖା ହେଇଗଲି।
ନାଇ ତ।
ଆପଣଙ୍କୁ ସେଇ କଥାଟା, ସେଇ କଥା ଆପଣଙ୍କୁ କହିନି?
ନାଇଁ, ନାଇଁ, ନାଇଁ।
ତ ମୁଁ ଆ ଆକ୍ଚୁଲି କଁ ହେଇଚି କହି ମୁଁ ଯେତକ ଆଣଙ୍କର ସେଇ ମ
କଣ, କଣ?
ହ୍ୟାଲୋ, ମୁଁ କହିଲି କି ଆପଣଙ୍କର ମହିଳା ମିତ୍ର ଆଉ ମୋର ମହିଳା ମିତ୍ର ଯୋଉ ରହେ।
ହଁ, ହଁ, ହଁ।
ବ-ବୁଝିପାରୁଥିବେ ତ ସେ ତାଙ୍କ ଙ୍କର ମୋର କାଲି ମହାବିଦ୍ୟାଳୟ ଗମନ କରିଥିଲୁ କିନ୍ତୁ କୌଣସି ଏକ ଏକ କାରଣବଶତଃ କଣ ହେଲା ନା ଆମେ ମହାବିଦ୍ୟାଳୟରେ କାଳାଂଶରେ ଦାଖଲ ହେଇପାରିଲୁ ନାହିଁ। ଆମେ କାଳାଂଶ ଗଲୁ ନାହିଁ ଏ ସବୁର ଦାଇ ଉଁ, ଏଇ ସବୁର ଦାୟୀ ହଉଛି ମୁଁ କାରଣ ମୁଁ ହିଁ ସମସ୍ତଙ୍କୁ କୁହେ ନାଇ କା- କ୍ଲାସ୍ କରି
ଆଏ
ଏ କାଳାଂଶ କରିବା ନାହିଁ, ତ ସେଇ ମୋର ସାଙ୍ଗଟେ ସିଏ ବି ଛୁକ
ଥିଲେ ଯେ କ୍ଲାସ୍ କ କାଳାଂଶ କରିବେ କରିବେ କିନ୍ତୁ ମୁଁ ତାଙ୍କୁ ହଁ ଟିକେ ଉଁ, ଫ ଉଠାଉଠି ହେଲୁ। ତାର ସେଠି ହେଁ ହେଁ ଏଁ, ହେଲୁ, ତାପରେ ଏମିତି ହେଇ ହେଇ କା ଆମ୍ଭେମାନେ ଘରକୁ ପଳାୟନ
କଲୁ, ଆମ୍ଭେ ଆଉ ଗୋଟେ ଭୁଲ ଜିନିଷଟେ କରିଥିଲୁ, କଣ ଆପଣ ପଚାରୁନାହାନ୍ତି?
କଣ କରିଛନ୍ତି ଭୁଲ ଜିନିଷ?
ଆଜ୍ଞା ଆମେ ବୁଲିଲେ ତ ବୁଲିଲୁ ଯୋଉ ଅଧ୍ୟାପିକାଙ୍କର କାଳାଂଶ ଥିଲା ସେଇ ଅଧ୍ୟାପିକାଙ୍କ କାଳାଶ ଉଁ, କାଳାଂଶ ବନ୍ଦ କରିକି ଯୋଉଠି କାଳାଂଶ ହୁଏ ଅନୁଷ୍ଠିତ ହୁଏ ଆମେ ସେ ପାଖାପାଖି ବୁଲୁଅଛୁ।
ଓହୋ, ଆଚ୍ଛା, ଆଚ୍ଛା, ଆଚ୍ଛା ଏତେ ବଡ଼ ମହାନ କାର୍ଯ୍ୟ ଆପଣ କରିକି ଆସିଛନ୍ତି? ଭଲ ଭଲ।
ଶୁଣିପାରିଲି
ଉହୁଁ। ହ୍ୟାଲୋ।
ଆଜ୍ଞା ଆଜ୍ଞା ତାପରେ ତାପରେ ଶୁଣୁ ନାହାନ୍ତି କଣ ସେତିକି ଜିନିଷ ତାପରେ
ହୁଁ।
ପରେ ବି ଆହୁରି ଜିନିଷ ଏଇ ଯୋଉ ଏବେ ଶୁଣା ଯାଉଛି ମୋ କଥା ହୁଁ ମୁଁ କହିଲି କି ମୁଁ କହିଲି କି ସେ ଅଧ୍ୟାପିକା ଜଣ
ଗ୍ଲିଚ ହଉଛି।
ଆମକୁ ଆମକୁ ଦେଖିଦେଲେ ଦି ଜଣଙ୍କୁ ଆମେ ପାଣି ଗ୍ରହଣ କରୁଥିବା ସମୟରେ। ଏବେ
ହୁଁ ହୁଁ।
ମୁଁ କହିଲି କି ସେ ଜଣକ ଆମକୁ ଦେଖିଦେଲେ ଆମେ ଯେତେବେଳେ ପାଣି ଗ୍ରହଣ କରୁଥିଲୁ।
ହୁଁ ତାପରେ
ତାପରେ କଣ ମୁଁ ଯେହେତୁ ସେ କାଲି ହିଲ ପିନ୍ଧିକି ଯାଇଥିଲି ମୋର ଆର ମହିଳା ତ ଜଣକ ମଧ୍ୟ ହିଲ ପିନ୍ଧିକି ଯାଇଥିଲେ କିନ୍ତୁଙ୍କୁ କିଛି କିହିଲେ ନାହିଁ କିନ୍ତୁ ମତେ କିଲେ ତୁ କଣ ହିଲ ପିଧିକି ଆସିଯାଅଛୁ।
ଆଚ୍ଛା ଆଚ୍ଛା ତାପରେ
ତା ଦେହ ହିଲ ତ ପିନ୍ଥିଲି ପିନ୍ଥିଲି ମୁଁ ପୁଣି ଜିନ୍ସ ବି ପିନ୍ଧିକି ପଳେଇଥିଲି।
ଆରେ ଆରେ ଆରେ ଆପଣ ଏତେ ବଡ ମହାନ କାମ କରିକି ଯାଇଛନ୍ତି ଆଉ।
ଆଜ୍ଞା ଆଜ୍ଞା। ତେଣୁ କାଳସ କଲାସ ଭିତରେ ପୁଣି ନାହିଁ ତାଙ୍କରେ କାଳସ ବାହାରେ ଅଛି ଆଉ ପୁଣି ସେଠ ଏଠରେ ମୁଁ ପାଣି ଗ୍ରହଣ କରୁଅଛି ଆଉ ବୁଲୁଅଛି।
ହୁଁ।
ସେ ଏକ ଅ ଆମ୍ଭକୁ ସେ ମାନେ ଗୋଟେ ଏ ଭୟାନକ ବୟ ଭୟଙ୍କର ଚାହା ଦେଇକି ଚାଲିଗଲେ। ଯେହେତୁ ସେ କୌଣସି କାମରେ ବ୍ୟସ୍ତ ଥିଲେ ତ ସେଥିପାଇଁ ମତେ ଲାଗୁଛି କାଲି ଆମର ସେଇ ଯୋଉ ମହିଳା ମିତ୍ରଙ୍କର ସେଥିପାଇଁ ବୋଧେ ଦେହ ଖରାପ ହେଇଯାଇଥିଲା।
ହୁଁ ୟା ପରେ ତ ଆପଣ ପୁଣି ତାଙ୍କର ପରବର୍ତ୍ତୀ କରିବେ ସେତେବେଳେ ଆପଣଙ୍କର ଆଉ ତାଙ୍କର କଥାବାର୍ତ୍ତା।
ଆଜ୍ଞା ଆଜ୍ଞା ସେଥିପାଇଁ ଆଜି ମୋର ମହିଳା ମିତ୍ର ମୁଁ ଗଲୁ ନାହିଁ କାଳାଂସ କରିବା ପାଇଁ। କିନ୍ତୁ ଆଲି ତ ଯିବାକୁ ନିଶ୍ଚିନ୍ତ ପଡିବ ନହେଲେ ପହର ଦିନ ତ ନିଶ୍ଚିନ୍ତ ଯିବ ଦିନେ ନା ଦିନେ ତ ଯିବାକୁ ହିଁ ପଡିବ।
ହୁଁ।
ତ ସେ ସେତେବେଳେ ଆମେ ସେତେବେଳେ ଆମେ ତାଙ୍କୁ କେମିତି ସାମ୍ନା କରିବୁ ସେ କଥା କଥା ଆମେ ଚିନ୍ତା କରୁଅଛୁ।
ହୁଁ ଭାବନ୍ତୁ ଭାବନ୍ତୁ।
ମହିଳା ମି ଆଜ୍ଞା ଆଜ୍ଞା ମହିଳା ମିତ୍ର ଆଉ ମ୍ ତେ ସେ ଯେଉ ଭଳିଆ ଇନସଲ୍ଟ କରିବେ ଆପଣ ଶୁଣିକି ଆପଣଙ୍କର ବ ପାଦ ତଳୁ ମାଟି ଖସିିଯିବ। ଆମକୁ ବହୁତ ସାରା ଜିନିଷ କହିବେ କାରଣ ଆପଣ ଜାଣିଛନ୍ତି ଆଉ ଗୋଟେ କଥା କଲ ମହାବିଦ୍ୟାଳୟର ଆମର ପ୍ରଥମ ଦିନ ସିଏ ଖରାପ କରିଦେଇଥିଲେ ଆମ ଦି ଜଣଙ୍କର।
ଓହୋ ଆଚ୍ଛା ଆଚ୍ଛା।
କିଛି ନାଇଁ ଆମ୍ଭକୁ ଆମ୍ଭକୁ ଖାଲି ଅନାବନା କୋଶ୍ଚିନ୍ ପଚାରିବେ! ଆଉ ଯଦି ନକରିପାରିବ ତାହେଲେ ବେଜିତ କରେଇବେ, ଏଇଟା ହଉଚି ତାଙ୍କର ଗୋଟେ ନିତିଦିନିଆ ପେସା।
ହଁ ହଁ ଅଁ ତାହେଲେ ଆପଣ ତାଙ୍କର ଶିକାର।
ଆଜ୍ଞା ଆଜ୍ଞା ଆମ ଆଚୁଆଲି ଆମେ ତାଙ୍କର ଶିକାର ନଅଁ! ସିଏ ଆମେ ଆମେ ତିନି ଜଣ ଅଛୁ, ଆମେ ତିନି ଜଣ ମହିଳା ମିତ୍ର ଅଛୁ! ଯେମିତି କି ଆପଣଙ୍କର ସେଇ ଯୋଉ ମହିଳା ମିତ୍ର ମୁଁ ଆଉ ଜଣେ ମହିଳା ମିତ୍ର। ଆମ ତିନି ଜଣଙ୍କୁ ସିଏ ସବୁବେଳେ ଟାର୍ଗେଟ୍ କରନ୍ତି! ଆମ ଦିଜଣଙ୍କୁ ତ ଅଧିକା। ଆପଣଙ୍କ ମହିଳା ମିତ୍ର ଆଉ ମୁଁ ମହିଳା ମି ମାନେ ମୁଁ ଆମ ଦିଜଣଙ୍କୁ ସେ ସବୁବେଳେ ଟାର୍ଗେଟ କରନ୍ତି। ଏଇଟା ଆମ ପାଇଁ କୌଣସି ନୂଆ କଥା ନୁଅଁ, କାରଣ ଆମେ ଯେବେ ବି ତାଙ୍କ କ୍ଲାସ ରେ ଯିବୁ ବେଜିତ ହବା କଥା ହମୁଁ। ଏଇଡାରେ କୌଣସି ପ୍ରଶ୍ନ ଉଠୁନଯେ ହବୁ ନାଇଁ।
ଆଚ୍ଛା ଆଚ୍ଛା ଆଚ୍ଛା ହଁମ୍ ମୁଁ।
ଆଜ୍ଞା କଣ କେଜାଣି ତାଙ୍କର କୋଉ ଜନ୍ମରେ ଆମେ କୋଉ ପାପ କରିଦେଇଥିଲୁ! ସବୁ କଳଞ୍ଚରେ ଠିଆ କରି ଦଉଚନ୍ତି, ସବୁ କାଳ ନହେଲେ କିଛି ନା କିଛି ଏମିତି କହିବେ ଯେ ଆପଣଙ୍କର ଛତି ସେ ବିସ୍ତାର ଟା ପୁର କୋରେଇ ହେଇକି ପଳେଇ ଆସିବ।
ଓହୋ ଯେପରିକି ନଡିଆ କୋରେଇ ହୁଏ!
ଆଜ୍ଞା ଆଜ୍ଞା ପୁରା ଆମର ତ ସେ ନଡିଆ ଯେହେତୁ ଧଳା ଧଳା ଧଳା ପାଣି ବାହାରେ, କିନ୍ତୁ ଆମର ପୁରା ନାଲି ନାଲି ପାଣି ବାହାରୁଛି।
ହଁ ହଁ ଆଚ୍ଛା ଆଚା।
ଯେହେତୁ ଆମ୍ବେ ଆଜ୍ଞା ଇଞ୍ଚ ଯେହେତୁ ଆମେ ମଣିଷ ତ ଆମେ ରକ୍ତ ମାଂ ମାଂସରେ ଗଢାହେଇଚୁ ତ ସେଥିପାଇଁ ଆମର ରକ୍ତ ବୋହିଯାଉଚି ତାଙ୍କ କଥାରେ!
ହୃଦୟ ବିଦାରକ ଘଟ କଣା କଣ ପି ଆଉ କରାଯାଇ ପାରିବ ଏଥିରେ!
ଆଜ୍ଞା ଆଜ୍ଞା ସେ କେବଳ ସେଇ ଛାତ୍ର ମାନଙ୍କୁ ଭଲ ପାଇବେ ଯୋଉ ଛାତ୍ର ମାନେ ତାଙ୍କ ପଛରେ ତାଙ୍କ ନାଁରେ ଗପିବେ। କିନ୍ତୁ ଯେହେତୁ ଆମେ ଆମ୍ଭେଆ ତାଙ୍କ ନାଁରେ କିଛି ଗପୁ ନାହୁଁ ତାଙ୍କୁ କିଚି ଖରାପ କହୁନାହୁଁ ତଥା ସେଏଥି ପାଇଁ ବୋଧେ ରାଗ ରଖିକି ଆମ ସହିତ ତ ଏମିତିଆ କରୁଚନ୍ତି, ସେଇଥିପାଇଁ ଆମେ କହିବାକୁ ଏବେ ବାଧ୍ୟ ହବୁ ତାଙ୍କ ନାଁରେ ଖରାପ।
ହ୍ୟାନଚ୍ଛା ହଉ ହଉ ଯେହେତୁ ଏହେଁ ମୋର କିଛି କାର୍ଯ୍ୟ ଅଛି ତେଣୁ କରି ମୋ ତେ ଏବେ ଆପଣଙ୍କୁଠୁ ବିଦାୟ ନବାକୁ ପଡିବ।
ଆଜ୍ଞା ଆଜ୍ଞା ଧନ୍ୟବାଦ।
ନେବାଦ ଧନ୍ୟବାଦ।